ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର ମ୍ୟାଡ଼ାମ।
ଆଉ କଣ କରୁଥିଲେ ଆଜ୍ଞା?
ଏ ଏଇଠୀ ବସିଥିଲି ଆଉ। ଆପଣ କଣ କରୁ
ଆଜ୍ଞା ଆମର ବି ମୁ ଏଇନେ ବସିଛି ଏମତି। ଖାଇବା ପିବା ସରିଲା। ଏମିତି ବସିଛି ଆଉ ମୁଁ କହିଲି ଟିକେ କଥା ହେଇଯିବା। ଆଉ ନିଦ ତ ଏଇ ନେ ହଉନି। ଏଇ ଗରମ ଲାଗି ବିି ଶୋଇବାକୁ ବି ଇଚ୍ଛା ହଉନି। ରାତିରେ କାରଣ ନିଦ ମାଡ଼ିବନି।
ହୁଁ ଆଜ୍ଞା।
କି ଲାଗି ମୁଁ କହିଲି କଲ୍ କରିଦବାଟା ହିଁ ଭଲ ହବ। ଟିକେ କଥା ହେଇଗଲେ ହେଲେ ନିଦ ଟା ଟିକେ ଆସିଛି। ନିଦଟା ହେଲେ ଟିକେ ଭାଙ୍ଗିିଯିବ ଟାଇମ୍ ପାସ୍ ବି ହେଇଯିବ।
ଆଜ୍ଞା
ଆଉ ସବୁ କେମିତି ଗରମ ହଉଛି କି ନାଇଁ ଆପଣଙ୍କ ପଟେ?
ଆମେ ତ କାଲି ଗାଁ କୁ ଆସିଛୁ। ଘ ମାମୁଁ ଘରକୁ ଆସିଥିଲୁ। ତ ଗରମ ତ ପ୍ରବଳ ହଉ ଥିଲା, ଏବେ ଟିକେ ପାଗ ଚେଞ୍ଜ ହେଇଛି। ବର୍ତ ବର୍ଷା ହବ ବୋଧେ ଆଉ ଘଡ଼ଘଡ଼ି ହେରିକା ମାରୁଛି ତ ବର୍ଷା ହବ ବୋଧେ।
ଆଉ ବର୍ଷା ଟା ତ ହେଇଗଲେ ପୁରା ବଢ଼ିଆ ଏବେ ଖୁସୀ ଲାଗୁଛି।
ଆଜ୍ଞା
ମାମୁଁ ଘରକୁ ଯାଇନ୍ତି ଏଇ ଛୁଟିରେ ସମସ୍ତେ ମାମୁଁଘରକୁ ହିଁ ମାନେ ଯାଆନ୍ତି। ଟିକେ ଏଇ ଟାଇମ ଟା ପୁରା ଭଲ ଲାଗେ। ଖାଲି ମାମୁଁ ଘରକୁ ହିଁ ବେଶୀ ଛୁଆ ମାନେ ଯାଆନ୍ତି ଏଇ ଟାଇମ୍ ଟା ଛୁଟି ରଜ ଟାଇମ୍ ଟା ମତେ ମାମୁଁ ହିଁ ବେଶୀ ସମସ୍ତଙ୍କୁ କଟେଇବାକୁ ଭଲ ଲାଗେ।
ନିଜ ଗାଁ ଅପେକ୍ଷା ତ ମାମୁଁଘରେ ହିଁ ସବୁଠୁ ଭଲଲାଗେ।
ହଁ ସେଇଟା ଏଇ ରଜ ଟାଇମ ରେ ଅଧିକ ଯେମିତି ମାମୁଁ ଘରେ କଟେଇଲେ ହିଁ ଭଲ ଲାଗେ। ଏଇ ଛୁଟି ଟାଇମ ଟା ଯୋଉ ମାସେ ଦି ମାସେ ଏଇ ଯୋଉ ଛୁଟି ଭିତରେ ମାମୁଁ ଘର ଟା ଯୋଉ ମାସେ ପନ୍ଦର ଦିନ କଟେଇ ଦେଲେ କାଇଁ ଭଲ ଲାଗେ।
ହଁ ଆଜ୍ଞା।
ଆଉ ମାମୁଁଘର ଠୁ ସେୟାଡେ କୁଆଡ଼େ ବୁଲାବୁଲି କରିବା କେମିତି ଯିବେ କି? ନା ମାମୁଁ ଘରୁ ଖାଲି ଘରକୁ ଫେରିବେ।
ନା ନା ମାମୁଁ ଘରୁ ଘରକୁ ପଳେଇବୁ। କାମ ଥିଲା ତ ଆସିଥିଲୁ।
ହଁ ହଁ ଆଉ ଏଇ ଛୁଟି ରେ ସବୁ କୋଉ ଠିକି ବୁଲାବୁଲି କରିବାକୁ ଗଲେ କି କେମିତି କଣ ନା ଖରା ଲାଗି ଘରେ ହିଁ କେବଳ ରହିଗଲେ।
ନା ଛୁଟି ପୁ ଛୁଟି ଛୁଟି ଟାଇମରେ ଯାଇଛୁ। ସାଙ୍ଗମାନାନଙ୍କ ସହ ବେଶୀ ବୁଲାବୁଲି କରିଛୁ। ତ ଯେହେତୁ କଲେଜ କଲେଜ ପ୍ଲସ ଟୁ ସରିଲା ତାପରେ ସାଙ୍ଗ ମାନଙ୍କ ସହ ବୁଲାବୁଲି କରିକି ଦେ ବହୁତ କରିଛୁ ଘରେ କେ ଘରେ ଭଲଲାଗୁନି ନା କଲେଜ ସଇଲା ଯେ ସେତେବେଳେ ଘର ଭଲଲାଗୁନି ରହିବାକୁ ତ ସାଙ୍ଗମାନଙ୍କ ସହ ପ୍ରାଏ ବୁଲାବୁଲି କରିବାକୁ ଯାଇଛି।
ବୁଲା ବୁଲି ସେ ଟାଇମ ଟା ସରିଗଲେ ଯେମିତିରେ ଟିକେ ବୁଲାବୁଲି ନ କଲେ ଭଲ ଲାଗିନି ସାଙ୍ଗମାନଙ୍କ ସହ। ଯୋଉଠି ଖାଇବାକୁ ଯିବା କି ବୁଲାବୁଲି ନ କଲେ ଟିକେ ଭଲ ଲାଗେନି।
ଆଜ୍ଞା ସାଙ୍ଗ ମାନଙ୍କ ସହ ହିଁ ଗଲେ ଟିକେ ଅଲଗା ପ ଫିଲ୍ ହୁଏ, ବଡ଼ି ଭଲଲାଗେ ନିଶ୍ଚିତ ମଜା ମସ୍ତି ତ ବହୁତ ହୁଏ।
ମଜାମସ୍ତି ଟା ଲାଗି ତୋ ଆଉ ନହଲେ କିଛି ନାହିଁ। ଏ ଇ ସେଇଟା ତ ହେଇ ଗୋଟେ ଜିନିଷ ନା। ଆମେ ବି ଯେତେବେଳେ ଥିଲୁ ସେମିତି ହିଁ କରୁଥିଲୁ। ଛୁଟି ଟାଇମରେ ଯାହା ଗୋଟେ ଏ ଯୋଉଠି ଖାଇବାକୁ ଯିବୁ ନହେଲେ ନିଜେ ଭୋଜି କରିବୁ ନହେଲେ ବୁଲିବାକୁ ଯିବୁ। ଉଁ ସେମିତି ହିଁ କିଛି କରଉ ଆମେ।
ଆଜ୍ଞା, ଆଜ୍ଞା।
ହୁଁ।
ସବୁ ଜାଗା ଟିକେ ବୁଲାବୁଲି କରିକିରି ଆସିବା ସାଙ୍ଗମାନଙ୍କ ସାଙ୍ଗେ ଯେତେବେଳେ ସେ ଗୁପଚୁପ ସେ। ଚାଟ୍ ଆମେ ଯୋଉ ସବୁ ଯାଇକିରି ବୁଲାବୁଲି କରିକିରି ଖାଉଥିବୁ। ଏ ହେଁ ହେଁ ସେଇଟା ପୁରା ବଢିଆ ଲାଗେ ହୁଁ। ଆମେ ତ ଯେତେବେଳେ ଖାଉଥିଲୁ ବେଶୀ ଗୁପଚୁପ ସେ ଯୋଉ ଚାଟ ଆଉ ଆମେ ସେ ଯୋଉ ବେଶୀ ତ ସେ। ଯୋଉ ଇଏ ସବୁ ମଞ୍ଚୁରିଆନ, ଚାଉମିନ ଆଗୁରୁ ଏବେ ସବୁ ଯୋଉ ଜିନିଷ ସବୁ ବନା ହଉଛି ଆମେ ବା। କିଛି ସେ ଜିନିଷ ସବୁ ଖାଉନୁ ଆମେ ବେଶୀ ଚାଟ ହିଁ ଖାଇ। ଯୋଉ ଗୁପଚୁପ, ଖାଇଛୁ ଆଇସ୍କ୍ରିମ ଖାଇଛୁ ଦହିିବରା ଏମିତିଆ ଜିନିଷ।
ଦହିବରା ତ ବେଶୀ ଆମେ ଆମ ସାଙ୍ଗ ମାନଙ୍କ ଭିତରେ ଦହିବରା ବେଶୀ ତାପରେ ସନ୍ଧ୍ୟା ବେଳୁକୁ ମମୋ ହେରିକା। ହେକା ହେଇକି ହେଇଯାଏ।
ମୋମ ହେରିକା ଆମେ ଏବେ ଏବେ ମାନେ ତା ଆମର ଏବେ ଏବେ ବେଶୀ। ଟିକେ ଖାଉଛୁ ବାକି ସେତେବେଳେ ଆମେ ଜମା ବି ଯେତବେଳେ ବୁଲାବୁଲି କରୁଛୁ ମୋମୋ ହିଁ ଖାଇନୁ କେବେ ବିି ସାଙ୍ଗ ସାଥି। ତା ଝିଅ ସାଙ୍ଗରେ ହୁଁ।
ଆଜ୍ଞା ଦହିବାର ତ ପୁରା କମନ।
ହଁ, ହଁ। ଦହିବରାଟା କମ ବହୁତୁ ଟେଷ୍ଟ ହିଁ ଲାଗେ ନା ସେ ଦହିବରାଟା ପୁରା ସେ ଯୋଉ ଦହିବରା ସାଙ୍ଗରେ ସେ ଯୋଉ ତର। ହେଟା ଯାକୁ ଯୋଉ ଘୁଗୁନି କହନ୍ତି ନା କେମିତି ତାକୁ ଯୋଉଟା ପୁରା।
ଅଁ ଆଳୁଦମ କୁହନ୍ତି ତାପରେ ଦହିବରା ଖାଇସାରିଲା ପରେ ଆଉ
ହ ଦହି ପାଣି ଟା ହିଁ ପୁରା ଟେଷ୍ଟେ ଲାଗେଁ ହେଁ ଯେମିତି ଗୁପଚୁପ୍ ଖାଇଲେ ତାର ଖଟ। ଖଟା ପାଣି ଟା ଦହି ବରା ସେମିତି ଖାଇସାରିଲେ ତା ଦହିପାଣିଟା ହି ପୁରା ବଢିଆ ଲାଗେ। ହୁଁ। ଦହି ପାଣି ସେ ଟଙ୍କ ତୋରାଣି ସେ ସବୁ ଜିନିଷ ଲେମ୍ବୁ। ପାଣି ସେଇଟା ସବୁ ଯୋଉ ଖଟା, ଖଟା ର ଯୋଉ ପାଣି ଗୁରା ସବୁ ହିଁ ଟେଷ୍ଟ ଲାଗେ।
ଆଜ୍ଞା ସେଇଟା ହିଁ ମେନ ପୁରା ଖାଇସାରିଲା ପରେ ପାଣି ଟା ଲାଷ୍ଟକୁ ଦହି। ପାଣି ହଉ କି ଗୁପଚୁପ ରେ ଯଉ ଖଟା ପାଣି ହଉ ସେଇ।
ହଁ। ସେଇଟା ତ ଆଗେ ଆଉ ସେ ଯୋଉ ରାଗ, ରାଗ ସେ ଯୋଉ ପାମ୍ପୁଡି ଗୋଟେ ଦେଇଦିଏ ଖାଇବାକୁ ଲାଷ୍ଟ କୁ।
ଗୁପ୍ ଚୁପ୍ ର। ଗୁପଚୁପ ଟା ସମସ୍ତଙ୍କର ହିଁ ପସନ୍ଦ ଏବେ।
ଗୁପ୍ ଚୁପ୍ ଆଜ୍ଞା ଝିଅ ହଉ କି ପୁଅ ହଉ ଆଗ ଗୁପ୍ ଚୁପ୍ ହେଲେ ସମସ୍ତେ ଆଗ।
ମୋର ତ ଗୋଟେ ଝିଅ ଅଛି ଛୋଟ ଝିଅ ସେ ଦି ବର୍ଷର ଝିଅ ସିଏ ଗୁପ। ଗୁପ୍ ଚୁପ୍ ବାଲା ଆସିକିନା ସିଏ ଆଗେ ମାନେ। ପଳଉଛି ଆଉ ତାକୁ ଯେମିତି ଖାଲି ଗୋଟେ ସେ ଖୋଳରୁ ଦେଇଦବ କହୁଛି ଖଟା ପାଣି ଦଉନ।
ସିଏ ଖଟା ପାଣି ମାଗି ଖାଉଛି।
ଆଚ୍ଛା।
ଆଉ କ'ଣ କୁହନ୍ତୁ। ବୁଲା ବୁଲି ଏଇନେ ରଜର ଗୋଟେ ପୁରା ରଜ ଆସୁଛି ରଜ ପାଇଁ ଡ୍ରେସ ପଟା ସବୁ। କିଣାକିଣି କରିସାଇଲେକି କି କେମିତି କ'ଣ।
ନା ଡ୍ରେସ ଆଉ ଖରାରେ ମାର୍କେଟ କୁ ଯାଇ ହଉନି ମାର୍କେଟ କୁ ଗଲେ ଡ୍ରେସ ଦେଖିବାକୁ ପଡିବ। ଏପଟୁ ସୋରୁମ ହେଲେ ସେପଟକୁ କିଏ ଖରା ଯିବା ଆସିବା କରିବ? ତା ଅପେକ୍ଷା ଘରେ ବସିକି ଅନଲାଇନରେ କରିଦେଇଛି ଡ୍ରେସେ।
ହଁ ଏବେ ତ ଅନଲାଇନରେ ହିଁ ସବୁ ଅର୍ଡର କରାହେଉଛି ଆଉ।
ଆଜ୍ଞା ଘରେ ବସି ବସି ହିଁ ସବୁ ମିଳିଯାଉଛି ଆଉ ଯିବାକୁଆଡେ ଦର କାର ଖରାରେ ଏମିତି ସାଙ୍ଗ ମାନଙ୍କ ସହ ବୁଲାବୁଲି ହେଲେ ଯାଇକି ହଁ ସାଙ୍ଗ କହୁଛି। ତ ଚାଲ ମିଶିକି ଜିହାରି ବୁଲିକି ଆଣିବା ମୋଜ ମସ୍ତି ହେଇଯିବ ତା ସାଙ୍ଗରେ ବି ସପିଙ୍ଗ ହେଇଯିବ।
ଆଗରୁ ଏବେ ତ ସବୁ ଅନଲାଇନ ହେଲା ଆଗରୁ ଯେତେବେଳେ ଆମର ତ ସେତେବେଳେ ଅନଲାଇନ ନଥିଲା ଆମର ରଜ ଆସିବ କେମିତି ଏ ଡ୍ରେସ ଟା ଆଣିିକି କିଣା ଡ୍ରେସ ତ ହେଲେ ସିଏ ମୋର ଫିଟିଙ୍ଗ ପାଇଁ ହବ ତିଆରି ଡ୍ରେସ ହେଲେ ଆଗରୁ ଏମି ଏମିତିଆ ଡିଜାଇନ ହବ ଆଗରୁ ଆଣିକି ଦେଲେ ଭିଡ ହବନି ଆମେ ଶୀଘ୍ର ସିଲେଇ କଲେ ଆମ ଶୀଘ୍ର ଦେବେ କେମିତି ପରେ ଦେଢ ମାସେ ଆଗରୁ ଦି ମାସ ଆଗରୁ ଆମର ଡ୍ରେସ କିଣା ହେଇକି ଆଗେ ଥୁଆ ହେଇଯାଉଥିଲା।
ହୁଁ ଏବେ ତ ରଜ ଥିବ ଗୋଟେ ଦିନ ମାର୍କେଟ ପୁରା ଗହଳି ମା କେଟ୍ ଆଣିବାକୁ ଯାଉସନ୍ତି
ହଁ। ଏବେ ସେ ଯୋଉ ଅନଲାଇନ ସୁବିଧା ହେଇଗଲେ ଆଉ ବେଶୀ କୋଉଠି କିଣା ହଉଛି ସମ ସେ ଅନଲାଇନ ରେ ହିଁ ବେଶୀ ଅର୍ଡର କରିଦଉନ୍ତି। ଏ ଯୋଉ ଖରା ଲାଗେ ଆଉ କିଏ କୋଉଠି ବାହାରକୁ ବେଶି ଯାଉନାହାନ୍ତି।
ଆଜ୍ଞା। ଏମିତିରେ ବି ଅନଲାଇନ ସବୁ ପ୍ରକାର ଯେ ଏମିତିକା ଡିଜାଇନ ବି କୁହନ୍ତୁ ସବୁ ମିଳିଯାଉଛି।
ହଁ।
ପୁରା କିଛି ବି କିଛି ବି ଚାହିଁଲେ ବି ଘର ସହ ଜିନିଷ ବି ଚାହିଁଲେ ସବୁ ମିଳିଯାଉଛି ଅନଲାଇନ।
ହଁ ହଁ ଅନଲାଇନ ରେ ତ ସବୁ ଜିନିଷ ହିଁ ମିଳିଯାଉଛି ସେଇ ଯୋଉ ଘସ୍ ସେ ଯୋଉ ଗୋବରର ଯୋଉ ଚୁଲି ଲଗେଇବାଟା ଯୋଉ ଘଷି ତାକୁ କହନ୍ତି ଆମର ସେପରେ ସେଟା ମିଳିଯାଉଛି ଯୋଉ ଚୁଲି ଲଗେଇବା ପାଇଁ ସେଟା ମୁଁ ଦେ ଯେତେବେଳେ ମୁଁ ଯେତେ ହସିଛି ହିଁ ହିଁ।
ହୁଁ ହୁଁ ହୁଁ ସବୁ ତ ଆଉ ପୁରା ସବୁ ଯାହା ଖୋଜିଲେ ବି ସବୁ ମିଳିଯାଉଛି।
ଛାଡିଦେଲେ ଆଉ ସବୁ ଡୁପ୍ଲିକେଟ ର ସବୁ ଜିନିଷ ହିଁ ହେଇଯାଉଛି କାଲି ଯାହା ଖୋଜିବ ଅନଲାଇନ୍ ସବୁ ମିଳିଯାଉଛି ଘରେ ବସିକିରି ହୁଁ।
ଆପଣ ବେଶୀ ମାର୍କେଟ ଯାଇକି ସପିଙ୍ଗ କରନ୍ତି ନା ଅନଲାଇନୁ ବିି କରିଦିଅନ୍ତି କରନ୍ତି ବେଶୀ?
ହଁ ଅନଲାଇନ ରୁ ନା ମୁଁ ବେଶୀ ମାର୍କେଟ ହିଁ ଯାଇକି ସପିଂ କରିଦିଏ ଅନଲାଇନ ରୁ ଟିକେ ମ ଆଉ କୋଉଠି ଫିଟିଙ୍ଗ ହଉଥିବ ଇଏ ହଉଥିବ ଡ୍ରେସ ପଟା ଟିକେ ଯେଇ ମଗଉଛି ଯେ ଟିକି ଅଧିକ ଯାଇକିରି ମାର୍କେଟିଂ କରୁଛି।
ଆଜ୍ଞା ମାର୍କେଟିଂ ବି କଲେ ଡାଇରେକ୍ଟ ଦେଖିବେ ଜିନିଷ
ହଁ ଜିନିଷ ଦେଖିବେ ଆମର ବି ଏଠି ମାର୍କେଟ ପୁରା ପାଖବି। ଭଲ ଜିନିଷ ବି ମିଳିଯାଉଛି ସେଥିଲାଗି ମାର୍କେଟିଂ ହିଁ ପଳାଉ ଆଉ ଅନଲାଇନ ଡ୍ରେସ ଟା କଣ କି ସେ ଟିକେ ଦେଖିବେ କେ ମୁଁ ପ୍ରାୟ ଯୁଉ ଜିନିଷ ଟିକେ ମଡିଲିଙ୍ଗ ମୁ ଯୋଉ ମ୍ ଗେଇଲି ଯେ ସେ ଚୁଡ଼ି ଗୋ ଟେ ଏବେ ମଗେଇଥିଲି ଯେ ସେ ଚୁଡ଼ି ହିଁ ଅଧା ହିଁ ଭାଙ୍ଗି ଯାଇଛି। ପୁରା ବଢିଆ ଦେ ଦେଖ ଯାଉଥେ ବାଗି ଭଙ୍ଗା ଭଙ୍ଗି ପୁଣି ତାକୁ କ୍ୟାନସଲ ଇଏ କଲି ଫୁଣି ତାକୁ ଇଏ କରିକିରି ପୁଣି ଅଲଗା ଡେସେ ଆକାଉଣ୍ଟରୁ ପଇସା ଇଏ ପଠେଇଲେ ସେଥିଲାଗି ମୁଁ ଯେଇନି ସେ ଦେଖିକିରି ହିଁ ଜିନିଷ ଟା ଧରି ଆସେ ପ୍ରାୟ ହେ।
ସେମିତି ବି, ମଝିରେ ବି ହଁ ସେମିତି ବାହାରେବି ବି କିଛି ମାନେ ଫିଟ୍ ହଉନଥିବ, କି ବେଳେ ବେଳେ ଡ୍ରେସ୍ ହେରିକା ବି ଚିରା ଫଟା ବାହାରେ, ତ ତାକୁ ରିଟର୍ଣ୍ଣ କରିବାକୁ ପଡେ ଆଉ କିନ୍ତୁ ମାର୍କେଟିଂ ବି ଗଲେ ଭଲ।
ପୁରା ଭଲ ଦେଖୁଥିବା ବି ଆମେ ଯଉ କୌଣ ଶାଢୀ କଲର୍ ପୁରା ମୋବାଇଲ୍ ରେ ଅଧିକ ପୁରା ବଢିଆ ଗ୍ଲେଜ୍ ହେଇକି ଅଛି ମଗେଇଲା ବେଳଳୁ ପୁରା ସେ
ଟିକେ ଫିକା ଆସିବ କି ହଁ, କି ଅଲଗା କଲର୍ ବି ଦେଇ ଦିଅନ୍ତି। ମୁଁ ବି ଥରେ ଗୋଟେ ଡେସ୍ ଟେ ମଗେଇଥିଲି, ଅ ଗ୍ରୀନ୍ କଲର ମଗେଇ ଥିଲି, ସେ ଆସିଲା ପୁରା ୟେଲୋ କଲର୍, ସେଠୁ ଫୁଣି ରିଟର୍ଣ୍ଣ କଲା ବେଳକୁ ସିଏ ଲୋ ଲୋକ କହୁଚନ୍ତି କି, ଆପଣ ଏଇଟା କରିଥିଲେ ଅନଲାଇନ୍ ରୁ, ଏଇ ଡ୍ରେସ୍ ଟା ହିଁ କରି ଥିଲେ ଟି, କହିଲ ଆମେ କହିଲୁ ହଁ କହିଲେ ଏଟା ସେମ୍ ପ୍ରଡକ୍ଟ ନୁହଁ, ମୁଁ କହିଲେ ଆମେ କଣ କରିବୁ ଯାହା ଆସିଚି ନା, ଆଉ ସେଥିପାଇଁ ତ ଆମେ ରିଟର୍ଣ୍ଣ୍ କରୁଚୁ।
ହଁ, ଆମେ ତ ଦେଖିକି କହିଲୁ ନା, କଲର ଟା ଦେଖି ଆମେ ଇଏ କରୁଥିଲୁ ନା, ଚଏସ୍ କରୁଥିଲୁ। ପ୍ରାୟ ଜିନିଷ୍ ଯେତିକି ଭଲ ଆଉଚି, ସେତିକି ଖରାପ ଆଉଚି, ସେଥିଲାଗି ଆମେ ମାର୍କେଟିଂ ଆମର ବି ପାଖରେ, ଆମେ ଯାଇ ମାର୍କେଟିଂ କରି ଆଣୁ ଆଉ ଟିକେ ବୁଲାବୁଲି କରି ପରିବାର ବି ସବୁବେଳେ ଘରେ ରହି ରହିକା, ଏମିତିରେ ବି ଫ୍ରି ଟିକେ ମିଳିଯାଇ ଟିକେ ବୁଲାବୁଲି କରିବା ପାଇଁ ଭଲ ଲାଗେ, ଯେ ବୁଲି ଦଉଚୁ ଆଉ।
ମାଇଣ୍ଡ୍ ଫ୍ରେଶ୍ କରିବାକୁ, ବୁଲିକି ଆସିବାକୁ ଭଲ। ଘରେ କେତେ ଆଉ ରହିବେ?
କେତେ ଘରେ ଆଉ ରହିବେ, ସେଥିଲାଗି ମାର୍କେଟ ଟିକେ ପଳଉ, ଯେମିତି ଯାହାବି ଗୋଟେ ଜିନିଷ କିଣା ହଉ ଚାଲ ଗୋ ସେ ଜିନିଷ୍ ଟା ବି ଧରି ଆସିବା, ଟିକେ ବୁଲିବାର ବି ହେଇଯିବ, ଆଉ ଖାଇବା ବି ଟିକେ ପେଟ ପୂଜା ବି ହେଇଯିବ, ସେଇଠି ଗୋଟେ ଚାଲିଚି ଆଉ ଆଉ ଇଏ ରଜ ଲାଗି ତ ଏଇ ଯୋଉ ଗରମ ହଉଚି, ଆଗରୁ ଯେମିତି ରଜର ଗୋଟେ ଏଇ ଯେମତି ଥିଲା, ଏବେ ତ ବହୁତ୍ କମିଗଲେ ଏଇ ସେ ରଜ ଇଏରେ।
ଆଜ୍ଞା, ଏବେ ତ
ସଜବାଜ ହେଇକିରି ଟିକେ ଯାହା ଖାଇ ପିଇକିରି ବସିବା କଥା, ଆଗୁରୁ ଯେତେ ବୁଲୁଥିଲୁ ଆମେ ଯେ ଆଉ
ଗାଁ ମାନେ ତ ଏବେ ବି ସେମତି ଚାଲିଚି, ବୋ ରଜ ହେଲା ସଜବାଜ କର, ଦୋଳି ଖେଳ, ଘର ଘର ବୁଲିକି ପିଠା ଖାଅ। ଏମିତି ହେଇକି କିନ୍ତୁ
ଏତେ ଦିନ ହିଁ ପୁରା ଆଉ ରାତି ଗୋଟେ ପାଖାପାଖି ବାରଟା ଗୋଟେ ହେଇଯାଏ, ଆମେ ଯଉଁ ସଜ ହିଁ ହ ହଉ
ପୁରା ସେଇ ଦିନ ହିଁ ପୁରା ସଜ ହେଇଯାଉ ଆମେ।
ରଜଟା ହିଁ ତ ମେନ୍ ସଜ ଆଉ
ହଁ, ସଜ ଉପରେ ଅଛି ମେହେନ୍ଦୀ ସେ ଅଳତା ଫଳତାକୁ ଗୋଟେ ଦିନ ସଜ ବାଜ ଦିନ ଲଗେଇକିରି ଯୋଉ ବସିଥିବୁ, ପୁରା ବଢିଆ ଲାଗେ।
ହଁ ମ୍ୟାଡାମ୍, ଟିକେ ପରେ କଲ୍ କରୁଚି।
ଠିକ୍ ଅଛି।
ଆଜ୍ଞା ଆଜ୍ଞା।
ଆଜ୍ଞା।